ହ୍ୟାଲୋ ଆଜ୍ଞା।
ମୋ ଭୟସ ସୁବୁଛି ଆପଣଙ୍କୁ?
ଆଜ୍ଞା ଆପଣଙ୍କ ମୁଁ ଭୟସ ସୁଭୁଛି?
ଆଜ୍ଞା।
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଜ୍ଞା କଣ କରୁଛ ମୁଁ ଆଜ୍ଞା ସାଲେପୁରରୁ କହୁଥିଲି ଆପଣ?
ସାଲେପୁରରୁ କୋଉ ଯା?
ଆପଣ?
ହଁ ମୁଁ ବି ସେଇ ସାଲେପୁର।
କୋଉ ଗାଁ ରେ
ଲୁନାହାର କଲୋନୀ।
ଓ ହୋ ହୋ ଜାଣି ପାଇଲି ଆଜ୍ଞା।
ଆଜ୍ଞା।
ହଉ କେମିତି ଅଛନ୍ତି କଣ କରୁଛନ୍ତି ଆଉ ସକାଳୁ ବର୍ଷା ପାଗରେ? କିଛି ଖାଇବା ପ୍ଲାନିଂ ହେଲାଣି ନା ନାହିଁ?
ହଁ ସେମତି ମାନେ ମାନେ ଭାଇ ହେରିକା ଯିବେ କମ୍ପାନୀରୁ ସବୁ ତାଙ୍କ ପାଇଁ ସବୁ ରୋଷେଇ ସକାଳୁ ସବୁ ହେଲା। ଆଉ ସେ ସବୁ ଭାତ ଡାଲମା, ଅଣ୍ଡା ଭୁଜିଆ ହେଲେ ସେ ସବୁ ଖାଇଲେ ନେଇକି ବି ଗଲେ। ଆଉ ସେଇଥିରୁ କିଛିଟ ଆଉ ଛି ଅଛି ସେ ଆମେ ବି ଖାଇବୁ। ବାକି ରୁଟି ହେଇଥିଲା ସକାଳେ ସେଇଆକୁ ସମସ୍ତେ ଖାଇଛୁ।
ଖାଲି ତାଙ୍କ ପାଇଁ କଲେ। ଆଉ ମୁଁ ଖାଇବିନି?
ହଁ।
ଆଜ୍ଞା। ଆଜ୍ଞା କେତେବେଳେ ଗଲେ ଆପଣଙ୍କୁ ଜଣାଇବୁ ଆଉ।
ନିଶ୍ଚିତ ଭାବରେ।
ଆ ମୁଁ ସାଧା ଲୋକ ମୋର ଆଇଁଷ ନୁହେଁ।
ହଁ ଚଳିବ। ଆମେ ବି ମୁଁ ତ କହିପାରିବିନି କି ମୁଁ ସାଧା କିି ମୁଁ ଆଇଁସ ବିି ନୁହଁ ଏତେ। ମୁଁ କଣ ମୁଁ ନିଜେ ବି ଜାଣିନି।
ସେଇଟା କେମିତି, ମୁଁ ମତେ କୋଶ୍ଚିନ୍ କଲେ କେ ଆପଣ କଣ ଆପଣ ଜାଣିଥିବେ ନା?
ନାଇଁ ମୁଁ କୋ ମୁଁ କୋଶ୍ଚିନ୍ ଆପଣଙ୍କୁ କରିନି, କିନ୍ତୁ ମୁଁ କହୁଛି ମୁଁ କଣ ମୁଁ ନିଜେ ଜାଣୀନି। ମାନେ ମୁଁ ଯେତେବେଳେ ମାନେ ଆଗରୁ ମ୍ୟାରେଜ ଆଗରୁ ଯେତେବେଳେ, ମାନେ ମୁ ମାନେ ମୋର ପ୍ରାୟ ଟାଇମ୍ ଆଇଁଷ ନହେଲେ ଭା ତ ଖିଆ ହବନି ମର।
ଇରେ ବାପ୍ ରେ।
ଆଉ ତାପରେ ଏବେ ଏଠିକି ଆସିଲା ପରେ ହେଲା କି ଧି ଦି ତ ନୂଆ ବା ହେଇକି ଯାଇଛି ମତେ ଅଣ୍ଡା ଚିକେନ୍ ମନା ହେଇଛି ଖାଇବା ପାଇଁ।
ବଡ ବୋଉ କି ଘରର?
ନାଇଁ ବଡ ବୋଉ କ ମାନେ ସେ ନାନା ସେ ଖାଆନ୍ତିନି। ସିଏ ତାଙ୍କୁ ବି କୁହା ହେଲା ଛାଡିବା ପାଇଁ। ଆଉ ମତେ ବି କୁହା ହେଲା।
ନାଇଁ ମୁଁ ଯେତିକି ଜାଣିଛି ଘରର ବୋହୂ ମାନେ ଚିକେନ୍ ମାନେ ଖାଆନ୍ତିନି ଏଇଥିପାଇଁ କି ତାଙ୍କୁ ମନା କରାଯାଇକି ସେ ପକ୍ଷୀକି ମାରିକି କଣ ଅ ସେ ଏମିତି ଖାଇବା କଥା ନୁହେଁ। ଯେହେତୁ ତମେ ଝିଅ ଥିଲ, ସେଇଟା ଅଲଗା କଥା ଥିଲା। ଯେହେତୁ ଘରର ଗୋଟେ ବୋହୁ ହେଲ
ପାଣି ପାଆନ୍ତିନି ହାତରୁ।
ପାଆନ୍ତିନି। ହଁ ସେ ଯୋଉ ମାନେ ଆମର ଯୋଉ ପୂର୍ବ ପୁରୁଷ ଅଛନ୍ତି ସେ ଜିନିଷ ଟା ପାଣି ପାଇବେନି ତ ସେଥିଲାଗି କଣ ତାପରେ କୁହନ୍ତିନି କଣ ଲକ୍ଷ୍ମୀ ଛାଡିଯାଆନ୍ତି। ତ ଏସବୁ ଜିନିଷକୁ ରଖ ରଖିକି ଘରେ ମନା କରନ୍ତି। ସେଥିଲାଗି ଚିକେନ୍ କିନ୍ତୁ ମାଛ ମ ଟନ, ଚିଙ୍ଗୁଡ଼ି, ଚୁନା ମାଛ, ଏସବୁ ଖାଇପାରିବେ ମନା ନାହିଁ। କି ଅଣ୍ଡା ଏସବୁ ଖାଇପାରିବେ। କିନ୍ତୁ ଚିକେନ ଟା ଖାଇପାରିବେନି ଆଉ।
ନାଇଁ ଚିକେନ ଅଣ୍ଡା ଖିଆହବନି ତାପରେ ବି ମୋ ଶାଶୁ, ମୋ ଯା ମଟନ ବି ଖାଆନ୍ତିନି ହେଲେ। ତ ସେ ମଟନ ବି ଖିଆ ହବନି। ଆଉ ବାକି ରହିଲା ମାଛ ମାଛକୁ କେତେ ଧରୁ ଏମିତି ଖାଇବ। ଖାଇ ଖାଇକି ତ ବିରକ୍ତ ଲାଗିବ ନା ଯାହା ହେଲେ।
ହୁଁ, ହୁଁ, ହୁଁ।
ଆଉ ଏଇଆ। ଗୋଟେ ଆଇଁଷର ଗୋଟେ ମାନେ ଆଇଁଷ ପ୍ରତି ଘୃଣା ଆସିଗଲାଣିି ଆଉ। ତାପରେ ବି ନିଜେ ମାନେ ଭାଜିକି ରାନ୍ଧିକି ସମସ୍ତଙ୍କୁ ଖାଇବା ଦେଇକି ନିଜେ ଖାଇଲା ବେଳକୁ
ଏସି ଟାଇମ ରହେନି।
ମାନେ ଏଠି ଯଉ ସ୍ମେଲ ଉରା ଏତେ ସାରା ସ୍ମେଲ ଉରା ହେଇଥାଏ ନା ପେଟ ଭିତରକୁ ଯିବ। ଆଉ ଯେ ମାଛ ଖାଇବା କୁ ଇଛା ହବ। ହଁ ଏତେ ବି, ଆଉ ସାଧା ରେ ମୋର ପଖାଳ ଭାତ, ଆଳୁ। ଏଇଟା ହଉଚି ମୋ ମାନେ ବେଷ୍ଟ ଏତିକି ଥି ଥିଲେ ମୋର କିଛି ବି ଦରକାର ନାହିଁ ମୁଁ ଆଇଁଷକୁୁ ବି ଛାଡିଦେବି।
ଆଜ୍ଞା, ଆଜ୍ଞା।
ହଁ ଏମିତି ଆଉ। ମୁଁ ସେ ନିଜେ ବି କନଫ୍ୟୁଜ ହେଇ ବେଳେ ବଳେ ଭାବେ ମାନେ ଆଗରୁ କିଏ ମତେ ମାନେ କହୁଥିଲେ କି ଖାଇବୁ ଫେବରଟ ଖାଇବା କଣ କ ଖାଇବୁ କଣ ମୁଁ କହିବି ଏବେ ମତେ ପଚାର ମୁଁ ଭାବୁଚି। କି ନାଇଁ ମୁଁ କଣ ଖାଏ ମୁଁ କଣ ଖାଇବି।
ଚି ଚିନ୍ତା କରୁଛନ୍ତି।
ହଁ ଏବେ ନ ମାନେ କେହି କିଛି କହିବେ ଇଏ ନାଇଁ। ମାନେ । ଏବେ ମାନେ ଖାଇବା ନା ଧରିଲେ ଭାବିବାକୁ ପଡୁଚି ଖାଇବି ନା ନାଇଁ।
ହଁ ମୋ ଶାଶୁଘରୁ ବାହହେଲେଣି କେତେ ବର୍ଷ ହେଲା?
ଗୋଟେ ମାସ।
କେତେ?
ଗୋଟେ ମାସରେ।
ଆପଣ ନିଉଲି ମ୍ୟାରେଡ।
ଆଜ୍ଞା।
ତାହଲେ ଆନିଭର୍ସରୀ ଭୋଜି ଡାକିବ ଆଉ ଯିବୁ ଆଉ ଖାଇବୁ ଆଉ। ନା ଏକୋଇଶିଆ ଭୋଜି?
ନାଇଁ ଏକୋଇଶିଆ ନୁହଁ ଆନିଭର୍ଷରି ରେ ଡାକିବୁ ଏବେ ସେ ଏତ୍
। ଆଉ ଭାଇ ଭାଇନା କଣ କରୁଚନ୍ତି? । ଆମର ଏଇ ଯୋଉ ବାହାବଳପୁର କମ୍ପାନୀ କି।
ହେଇଥିବ ମୁଁ କମ୍ପାନୀ ନାଁ ଟା ଜାଣିନି।
। ପାଖରେ ଆଉ। । ଏଇନା ଆପଣ କୋଉଠି ବାପଘରେ ନା ଶାଶୁଘରେ?
ମୁଁ ଏବେ ଶାଶୁଘରେ ଅଛି ନା।
ହଁ ଶାଶୁଘରେ ସବୁ କିଏ ଅଛନ୍ତି? ଜା, ଶାଶୁ ଆଉ କିଏ?
ଶାଶୁ ଅଛନ୍ତି, ଜା ଅଛନ୍ତି, ଭାଇ ଅଛନ୍ତି। ତାଙ୍କର ଦିଟା ଛୁଆ ଅଛନ୍ତି। ଆଉ ମୁଁ ସ୍ୱାମୀ ଆଉ।
ଆଜ୍ଞା ଆଜ୍ଞା। ଆଉ ପଢାପଢି ସବୁ କଣ କରିଛନ୍ତି?
ପ୍ଲସ ଟୁ କମ୍ପିଟ ହେଲା। ତାପରେ ପ୍ଲସ୍ ଥ୍ରୀ କରିକି ଆଉ କିଛି ମାନେ ଇଚ୍ଛା ଥିଲା କରିବା ପାଇଁ ଆଉ ଏମିତି ଘରର ଗୋଟେ ସିଚୁଏସନ ନାଇ ସେ ଘର ର ଏମିତି ଗୋଟେ ସିଚୁଏସନ ଆସିଗଲା ଯେ ମାନେ ବାଧ୍ୟ ହେଇକି ମତେ ହିଁ ପାଠ ଛାଡିବାକୁ ପଡିଲା।
ବୁଝିପାରିଲି। ବେଳେବେଳେ ସେମିତି ପରିସ୍ଥିତି ଆସେ। ଯାହା କି ବାଧ୍ୟ ହବ ତମର ଇଛା ଶକ୍ତି ମାରିକି ମାନେ ଫାମିଲି ପାଇଁ ସାକ୍ରିଫାଇଜ୍ କରିବାକୁ ପଡେ।
ନାଇଁ ଫ୍ୟାମିଲି ପାଇଁ ସେମିତି କିଛି ନା ଆମେ ହଉଚୁ ଦି ଭଉଣୀ ଗୋଟେ ଭାଇ। ଭାଇ ହଉଚି ସଦା ସାନ। ତାଙ୍କର ଏବେ ସପ୍ତମ ହେଲା। ତ ମୁଁ ଯେତେବେଳେ ପ୍ଲସ ଟୁ ଦି ବର୍ଷ କରୁଚି ତାଙ୍କର ସେତେବେଳେ ପଞ୍ଚମ କି ଚତୁର୍ଥରେ ହେଇଥିବ। ତା ମାନେ ସେ ବହୁତ ସାନ। । ଏବେ ମୋ ବାପା ଯିଏ ସେ ମାନେ ଦଶମ ପରୀକ୍ଷା ଦେଇକି ଖଟୁଥିଲୁ ମାନେ ଏଇରା ଚାଷ କାମ କରୁଥିଲେ। । ସେ ଖଟି ଖଟିିକି କାମ କରି କରିଲି ତାଙ୍କ ଏବେ ମାନେ ପାରାଲିସ ତ କହିବିନି କିନ୍ତୁ ପାରାଲିସ ଟାଇପ୍ ର ହାତ ଗୋଡ଼ କିଛି କାମ କଲାନି ଚାଲି ବି ପାଇଲେନି ଠିକ ସେ ବି। ନିଜ ହାତରେ ଖାଇ ବିି ପାଇଲେନି।
ବେଳେବେଳେ ଷ୍ଟ୍ରୋକ ଫ୍ରୋକ୍ ହେଇଯାଇଥିଲା କି?
ଷ୍ଟ୍ର କଣ ନୁହଁ ଏ ନର୍ମାଲ ପୁରା ଏମିତି କେବଳ ଆମର ଚେଚି କହିବ ହାତର ସବୁ । ସବୁ ପୁରା ରହିଗଲା ପୁରା ଏମିତି ପୁରା ଫୁଲିକି ରହିଲା ଟଡଲ ପା
ଓହୋ। । ।
ହଁ ତ ଏମତି ଫୁଲି ରହିଲା କିଛି ମାନେ ଇଏ ହେଲାନି ଚାଲି ବିି ପାଇଲେନି ଠିକ ସେ ହୁଁ।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
ଆଁ ଏମିତି ରହିଲାନି ତାପରେ ବି କିଛି ଯାହା ବି ହେଲେ ଘରେ ସିଏ ରୋଜଗାର କରୁଥିଲେ ଆମେ ସମେସ୍ତେ ଜଳୁଥିଲୁ ଜେଜେମା ଅଛନ୍ତି ଜେ ଚେ ଅଛନ୍ତି ସମସ୍ତେ ଅଛନ୍ତି ଜଣେ ଖଟୁଥିଲେ ଆମେ ସମସ୍ତେ ତାଙ୍କ ପଇସା ଚାଲୁଥିଲୁ। ଆଉ ସିଏ ଯେହେତୁ ବନ୍ଦ ହେଇଗଲା ବଡ ଭଉଣୀ କଲେ କି ନାଇଁ ମୁଁ ମୋର କଟକରେ ରହି ପଢିବି ଘରେ ରହି ପଢୁଥିଲା। ଯେତୁ ବାପାଙ୍କତି ସିଚୁସ ନ ହେଲା ସେ କହିଲ ମୁଁ ଏଠି ରହିି ପଢିବି ନା ମୋର କ ଟରେ ରହି ପଢିଁ। ତ ସିଏ ଯାଇକି ଦିଦି ଗଲା ତୁ ସିଏ ଯେହେତୁ ମୋ ଠାରୁ ମାନେ ଘର ଘର ଲୋକଙ୍କ ହିସାବରେ ସିଏ ଭଲ ପା ଟ ପଢେ ହେଲେ ଏଇନା ସିଏ ମାନେ ଚବିଶ ଘଣ୍ଟ ରୁ ମାନେ ଆ ମାନେ ଦିଇ ତିନିଘଣ୍ଟା ମାନେ ସିଏ ତାର ମାନେ ପାଠ ପଢା ପଢି କରେ ମୁଁ ଚବିଶ ଘଣ୍ଟା ରୁ ପାଞ୍ଚ ମିନିଟ୍ ବି ମୋ ପାଇଁ ବହୁତ କଷ୍ଟ ଇବା ପାଇଁ।
ଏବେ ସେ ପଢାପଢି କଣ କରୁଛନ୍ତି ନା ସଇଁ ଲାଣି।
ହୁଁ ଏବେ ଆଉ ଏବେ ତାର କଂପ୍ଲିଟ୍ କଲେ କଂପ୍ଲିଟ୍ କରିକି ଏନା ସବୁ ଫର୍ମ ଫର୍ମ ପକୋଉଛନ୍ତି ଆଉ।
ହୁଁ ହୁଁ ହୁଁ ତମେ ବି ଟ୍ରାଏ କରୁଥା ତ ଲାଜୁ ବାଜୁ ଆଜି ଯିବ। ଭାଇ ନା କଣ କହୁଛନ୍ତି ଫଟା ଫଟା ଫୁଡି କରାଇବେ ନା ନାଇଁ ସେମିତି
ହଁ ସେଟ ମାନେ ନୂଆ ବାହାଘରହିଛି ନା ସେମିତି କି ଛି ମାନେ ଇଏ ନହିଁ ତାପରେ ବି ଥରେ ମାନେ ଟାଉନରେ ରହିକି ମାନେ ଏଇ ସବୁ ସିଚୁଏସନ ଭାବିବା ଟା ଅଲଗା ଆଉ ଗାଁ ରେ ରହି ଭାଵିଆହୁରି ଅଲଗାଛି। ମୁ ଦେଇ ଗାଁରେ ଆଉ ଟାଉନ ରେ ବହୁତ ଫରକ ଅଛି। ତାହୁନ କଣ ଆମେ ଯଦି କିଛି ବି ଲାଇଫରେ ଯଦି ମାନେ ଆଉ ।
। । ଫ୍ୟୁଚର୍ସ ପୁଣି ଅଛି ନା ନାଇଁ ଆଗାମୀ।
ତ ସେଇଟା ମାନେ ସମ୍ଭାଳିବା ପାଇଁ କି କି ନାଇଁ ଅଛି ଶାଶୁ ଅଛନ୍ତି କି ଆମେ ପର୍ସନାଲିଉ ତା ଉନ ଯୋଉମାନେ ରହୁଛନ୍ତି ସେମାନେ ତାଙ୍କ ପିଲାଙ୍କ ପାଇଁ କି ମାନେ ଗୋଟେ ଶିଖେଇ ଦଉଛନ୍ତି କି ନାଇଁ ଆମ ପିଲା କଥା ବୁଝିବ ବୋଲି ସେ ମାନେ ଆଉ ଗାଁ ରେ କଣ ସେ କଥା ହବ ଗାଁ ହେଇ ଏବେ ଫାଷ୍ଟ ମାନେ କହୁଛି ବି ରିସେଣ୍ଟଲି ମ୍ୟାରଜ ହେଇ ଯି ଯାହା ବଲେ ବର୍ଷେ ଦି ବର୍ଷ ମାନେ ଘରେ ଚଳେଇବା ପାଇଁ ମତେ ଟାଇମ ଲାଗିବ। ସମସ୍ତଙ୍କୁ ଜାଣିବା ପାଇଁ ମାନେ ଯାହା ବିଲେ ଘରୁ ବର୍
ସେଇଟା ତ ସତଡ ଶାଶୁଘର ନୂଆ ବାହାଘର କିଛିଇନା କହିହବନି ଯଦି ଫାମିଲ ସେତିକି ସ ପୋର୍ଟ ବି ରହିବେ ତ ତମେ ଆଗକୁ ବଢିକି କିଛି କରିବ।
ନାଇଁ ସେକଥା ନୁହଁ।
ହ
କହୁଛନ୍ତି ସେ କଥା ହେଲେ ପଡନି। ବାକି ମୁଁ ଏଇନା ସିଏ ବି ସପୋର୍ଟିଙ୍ଗ ଦେଲେ ବି ମୁଁ ଏଇନା ବି ଗୋଟ ଗୋଟେ ମାସ ଯାଏଁ ଗୋଟେ ବର୍ଷ ଯାଇଁକି ଏଇନା ବାହାରକୁ ମୁଁ ଯିବିନି।
ଆଜ୍ଞା ଆଜ୍ଞା।
ତାପରେ ବି ଯଦି ତା ଭିତରେ ଯଦି କିଛି ହେଇପାଇଲା ଯୋଉମାନେ ବି ମାନେ ବାହାଘର କରୁଛନ୍ତି ଯେହେତୁ ସାଙ୍ଗର ସେଇଟା ମାନେ ଇଏ ଅଛି ଇଚ୍ଛା ଅଛି ସେ ସବୁରେ ଆଉ ତାସହିତ ତାଙ୍କ
ଟିକେ ଟିକେ ଟିକେ ଉଁ ଶୁଣନ୍ତୁ ମୋର ଗୋଟେ କଲ୍ ଆସୁଛି ମୁଁ ସେ କଲ୍ ଟା ଟିକେ କ ଥା ହେଇକି ଆପଣଙ୍କୁ କଲ୍ ବ୍ୟାକ୍ କରୁଛି ଆଉ। ଆଜ୍ଞା ଆଜ୍ଞା ଠିକ୍। ରଖୁଚି।